ଶୁଭିଲା?
କୁଣି ପାଇଁ ହଲ କ
କଣ?
କଣ କରୁଥିଲ?
ଏଇଠି ବସିଛି ଆଉ,
ଓହୋ କଣ ଯୋଉ ଆପଣ ଚାକିରିରେ ଅଛ ଏଇନା
ହୁଁ।
ଆଇପ କ
ଖାଇଥିଲି ସକାଳୁ ଜଳଖିଆ ଆଉ,
କଣ ଜଳଖିଆ?
ଇଟିଲି, ଉପମା, ତରକାରି।
ଆଛା ତାହେଲେ ତେଲ ଜିନିଷ ଖାଇନାହାନ୍ତି ଭଲ କରିଛନ୍ତି। ଆଉ ଏଇ ନା ଦିଇ ପ୍ରହର ଖଇବା ଖାଇବେନି କି ଖାଦ୍ୟ?
ଏବେ ଯିବି ସାରଙ୍କ ଘରକୁ ଖାଇବାକୁ ଆଉ,
କଣ ତାଙ୍କର ମଟନ ନାଇ ସରି ଛେଳି ମା
ମାଛ ମାଛ ଭାତ।
ଆଚ୍ଛା ଆଚ୍ଛା। ଆଜି ଆଉ ସେ ଯୋଉ ଆପଣଙ୍କର ଯୋଉ ଖାଇବା ସେଠି ଆଉ ଖାଇବେନି?
କଣ?
ଆପଣଙ୍କର ଯୋଉ ସେଇଟା କଣ କୁହନ୍ତି କ୍ୟାଣ୍ଟିନ ଯୋଉ କୁହନ୍ତି ସେଠି ଆଉ ଖାଇବେନି ବୋଧେ?
ସେଇଠି ବନ୍ଦ ଆଜି କାରଣ ଆଜି ରବିବାର।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ଶୁ ପୁତ୍ର ତ କାନ୍ଦି କାନ୍ଦି ଶୋଇଲେ ଖାଇବା ପାଇଁ ବିରିୟାନୀ
ଖାଇବାକୁ ଦେଲାଣି,
କୋଉଠୁ ଆଣିକି ଦେବି? ମୋ ପାଖରେ ଅର୍ଥ ନାହିଁ। ହାଟ କରିଦେଇଥିଲି ପଦିନ ଆଳୁ ମୁଁ ଅଦା ନେଇ ଆସିଥିଲି।
ହ ପାଞ୍ଚଶହ ରଖିଥିଲ ମୁଁ ଦେଇଥିଲି ଦୁଇଶହ ଆଗ ଆଗରୁ ଥିଲା ନଅଶହ।
ଆଗରୁ ନଅଶହ ଥିଲା।
ହୁଁ ନହେଲେ ହଜାର ଟଙ୍କା ଦେଇଥିଲି।
ତମେ ସେଇ ନଅଶହ ଟଙ୍କା ହିଁ ଦେଇଥିଲ।
ହଜାର ଦେଇଥିଲି।
ନାଇଁ ନାଇଁ ନଅଶହ ଟଙ୍କା। ନାଇଁ ନାଇଁ ପାଞ୍ଚଶହ ଟଙ୍କିଆ ଗୋଟେ ଦୁଇଶହ ଟଙ୍କିଆ ଦିଟା ଦେଇଥିଲ।
ହଁ ଦେଇଥିଲି କଣ ସରିଗଲା ସାଥିରେ ଦି ଚାର ଦିନରେ।
ନାଇଁ ନାଇଁ ସରିବ କଣ ଦି ଚାର ଦିନେ। ମାନେ କିଛି ନଥିଲା ତ ବିସ୍କୁଟ ତେଲ ଏ ସବୁ ମଗା ହେଇଗଲା ପେଷ୍ଟ ନଥିଲା। ଏଇ ସବୁ ଜିନିଷ ଘରକୁ ଆସିଲା ଆଉ ଆଉ ଛୁଆ ବାପୁନର ସୋୟାବିନ ହାଟ ହେ ହେଲା ଆଳୁ ଅଦା ପିଆଜ ରସୁଣ ଆଉ ଏଇ ସବୁ ଆସିଲା ଆଉ ବୁଝିଲେ?
ହ
ଆଉ ସିଏ କଣ ଝଡି ଯାଉଛି ବୋଲି ତାର ଗୋଟେ ବନଭିଟା ଆଇଁଲିି ପୁଅର ସେ ଖାଉଛି ରାତିରେ ପିଉଛି। କ୍ଷୀର ହବ। ହଁ ଗୋଟା ହାଫ ପେଣ୍ଟ ନେଇ ଆସିବ ଆଉ
ମୁଁ ଗଲାବେଳେ ବନ୍ଦ ବାନ୍ଦ ହେଇଯାଇଥିବ ସବୁ।
ଓହୋ ନ ଆଣିଲେ ତ ସେ କ୍ରନ୍ଦନ କରିବେ?
ହୁଁ।
ଆଜି କଣ ହଉଛି ଆଜି କଣ ସେ କହିଲାଣି ତାର ପାଣି ଫାଣି ଯାଉଛି।
ହ
ଆଉ ଯଦି ହବ ଆଜି ନୂଆ ଅତିଥି ଆସିବେ କହି ହଉନି? ସେ କହୁଛି କି ମୁଁ କାଲି କହୁଛି ତ ସକା ସକାଳୁ ଟିକେ ଟିକେ ପାଣି ଜଳ ନିଷ୍କରଣ କରୁଛି। ଆଉ କହୁଛି ମୁଁ କାଲି ଯାକେ ରହିବି କାଲି ଭଲ ତିଥିରେ ହବ। ଆଉ ବୋଉ ତ କାଲି ତ ବୋଉ ସେମତିରେ କହୁ ବୋଉ ତ ସେମତିରେ କହୁଥିଲେ। କାଲି ଶିଶୁ ପୁତ୍ରଟିକୁ କା ବାହାର କରିବା ପାଇଁ କିନ୍ତୁ ଡାକ୍ତର କହିଲେ କି ତେର ତାରିଖ ମାନେ ପନ୍ଦର ଦିନ ଅଛି। କାହିଁକି ଏତେ ବ୍ୟସ୍ତ ହଉଛନ୍ତି? ଆଉ ସିଏ କଣ ଆଜି ଏମିତି କଥା କହିଲାଣି କଣ ହଉଛି ଦେଖାଯାଉ ଆଉ ଭଗବାନଙ୍କ ଇଚ୍ଛା ଆଉ। ତାଙ୍କର ଯାହା ଇଚ୍ଛା ଥିବ ସେଇଆ ହବ ଆଉ
କାଲି ହେଲେ ଭଲ ହନ୍ତା ସ୍ନାନ ପୂର୍ଣିମା ଅଛି।
ହଁ ସେଇ ସକାଶେ ବୋଉ କହୁଥିଲେ ଯେ ମାନେ କିଛି ହଉ ନ ହଉ ମୁଁ ଅସ୍ତ୍ରୋପଚାର କରିକି ପିଲାଟାକୁ କାଢିବି କାଲି ଭଲ ତିଥିବାରରେ ଅଛି। ଆଉ ଡାକ୍ତର କହୁଥିଲେ କାହିଁକି ପନ୍ଦର ଦିନ ଅଛି। ଆଉ ଯଦି ଛୁଆର ଓଜନ ଅଛି। କରିବେ କରିବେ କିଛି ନାହିଁ କଣ ଆଜି କଣ ସେ ଏମିତି କହିଲାଣି କଣ ହବ ଦେଖିବା ଆଉ ଆଚ୍ଛା ଆପଣ ଯୋଉ ମାଇଁ ତମର
ହୁଁ।
ସେ ମାଇଙ୍କ ସାଙ୍ଗରେ ତାଙ୍କର ଟୋଟାଲି କାଲିଠୁ ଖୋଲା ହେଇଛି କେହି ବି ଆ କରିି କଥା ହେଇନାହାନ୍ତି ମୁଁ କାଲି ରାତିରେ ମତେ କହିଥିଲେ କିନ୍ତୁ ଏଗାରଟା ହେଇଗଲା ତମ ସହିତ କଥା ସରୁସରୁ ସେଠୁ ସେ ଶୋଇ ପଡିଥିବ। ଆଚ୍ଛା। ଆଉ ଗ୍ରୁପ ରେ ସବୁ ଦେଖୁଛ ଟି ମେସେଜ କଣ କହୁଛନ୍ତି ମ୍ୟାାମ ଯଦି ଯୋଉମାନେ ରେଜିଷ୍ଟର କରୁଛ ନ କାମ କଲେ ଯୋଉମାନେ କରେଇଥିବେ ସେମାନଙ୍କର ପଇସା ହୋଲ୍ଡ କରିଦେବେ।
ବୁଝିଲ କାହିଁକି ନା ସବୁ କରିଦେଇଛନ୍ତି ରେଜିଷ୍ଟର କିନ୍ତୁ କାମ କରୁନାହାନ୍ତି।
ଏ ଧନୁଆଙ୍କୁ ମାଗିକି କନା କଥା ହେବ।
ଧନୁଆର ରିଙ୍କିର କାଲି ବାର୍ତ୍ତାଳାପ କରିଛନି। ଆଉ ତାଙ୍କର କାଲି କାମ ଆସିଲେ ସେ ମା ପୁଅ ଆଉ ସିନୁ ଅପା କୁ କହୁଛନ୍ତି କଣ ସିଏ କଥା ହେବେ ଏମିତି ମିଶିକି କଥା ହେଇଯିବେ ଆଉ ତାଙ୍କର ଆଉ କାଲି କାମ ପଳେଇ ଆସିଥିଲେ ଆଉ ନିତୁ କରିଛି ଏମତି ସବୁ କରିଛନି। ରୁନୁ ଆଜି କରିଛି ସିନୁ ଅପା ତମ ଭାଉଜ। ଭାବି।
ତମ ଭାଉଜ ସିନୁ ମାମୁଁ କ ହଁ ହଁ। ସେ କଣ ତମେ ଆଙ୍କୁ ନାଁ ଧରିକି ଡାକୁଛିବ ନା ତାଙ୍କୁ କଣ ହିସାବ କରୁଛ ଭାଉଜ ନା।
ମୁଁ ତେ ଆଉ ଡାକିନି କିଛି କେବେ କଥାବାର୍ତ୍ତାରେ ହେଇନି ଆଉ ଡାକିବ କଣ।
ଆଚ୍ଛା ତାହେଲେ ଦେଖିଲେ କେମିତିଆ ବ୍ୟବହାର କରିବ ଭାଉଜ ନା ଭାଇ ବୋଉ?
କଣ ହବ ଆଚ୍ଛା ଆଚ୍ଛା। ଆଉ ଏତିଆ କଥା ଆଉ ରାତିକି କଣ ଆମିଷ ଆଣିବ କି?
ଆମେ ସବ ଗଲାବେୁ ଦଶଟା ସାଢେଶଟା ହ ଆମିବ କଣଣି ଦଶଟା ଖଣ୍ଡେଇ ଯ ଗଲା ବଳୁ
ହଁ ଆଣିଲା ବେଳେ ମାନେ ମୁଁ କହୁଥିଲି କି କିଣିକି ବିରିୟାନୀ କିମ୍ବା ରୋଲ ଅଣ୍ଡା ରୋଲ ଆଜି କହିଛି ତା ଝୁଅ ଆସିଥିଲା କହିଛି।
ଏ ଦରକାର ନା ଦିଇଟା ତିନିଟା ମୁଁ ସମୟ ନାହିଁ ମୁଁ ଦେଇଦିବି।
ଆଚ୍ଛା ଆଚ୍ଛା। ଆଉ। ଆଉ ତାହେଲେ ଆଜି କିଛି ବୋଉ ଯାଇଛନ୍ତି ପୋଲିଓ ଆଜି ଛୁଆଙ୍କୁ ଦିଆହଉଛି ତ। ଯାଇଛନ୍ତି ଆଉ ପୋଲିଓ ଦେବାକୁ ଆଉ।
ବଲିଆ ଦେବାକୁ ଝିଅ ବା ଆଜି ସ ଖାଳୁ କହିଲା ତ ସକାଳୁ ଝିଅ କହିଲା ତା ପେଟ କାମୁଡୁଛି ହେଲା। ତାପରେ ଆମେ ଭାବିଲୁ ଟି ଖନ ଟିୁସନ ଶୁଣୁ ନା ଆମେ ଭାବିଲୁ ବୋଧେ ଚାଟଶାଳୀ କି ମାନେ ପାଠଶାଳା କକୁ ଯିବୁ। ଯିବା ପାଇଁ ରୋଲ କରୁଛି ମାନେ ଅଭିନୟ କରୁଛି ଦେଖିଲାଠୁ ପାଣି ସକାଳୁ ବ କଲା ବ ବହୁ ହେଇଗଲା। ତାପରେ ସେଠୁ ଖାଇଲା କଲେ ତାକୁ ପଖାଳ ପା ଖୋଇଦେ। ପଖାଳ ଖାଇକି ସବୁ ବାନ୍ତି ଗଲା ତା ପଛକୁ ଏଠୁ ଗରମ ଭାତ ତ କହିଲା ମୁଁ ଡାଲି ଭାତ ଖାଇବି ଡାଲି କଲି ତା ପାଇଁ। ଗରମ ଭାତ ଡାଲି ଖାଇକି ତାକୁ ବି ବାନ୍ତିଗଲା। ତାପରେ ଧନକୁ ଧନଙ୍କ ହାତରେ ତାକୁ ଡାକ୍ତରଖାନା ପଠେଇଥିଲି। ଔଷଧ ଆଣିଛି କିନ୍ତୁ ସେ ଔଷଧ ଟା ଖାଇକି ଶୋଇ ପଡିଛି ଓ ଆର ଏସ୍ ପାଣି ପିଇକି। ଗୋଟେ ଫୁଟି ଆଉ ଓ ଅର୍ ଏସ୍ ପାଣି ପିଇକି ଶୋଇଛି କିଛି ଖାଇନି। ଉଠିଲେ ଯାହା ହବ ଜଣା ପଡ଼ିବ ଆଉ।
ଝାଡ଼ା କାହିଁ ହେଲା ବାନ୍ତିକି ପେଟ କାଟୁଛି କାହିଁ?
ଦିଥର ଦିଥର ସକାଳୁ ଯାଇଛି। କିନ୍ତୁ ପେଟ କାଟୁଛି ବାନ୍ତି ଟା କଣ ପାଇଁ ହେଲା ମୁଁ ଜାଣି ପାରୁନି? ସେ ଯୋଉ କାଲି କ୍ଷୀର ହଲିକ୍ସ ତ ପିଇକି ଶୋଇଥିଲା। ଆଉ କଣ ପାଇଁ ହେଇଚି ଆଉ। ଭାବୁ ଚି ବୋଧେ ଏଇ ପଣସ ଫଣସ ଗ୍ୟାସ୍ ରେ କି କଣ। ଏ ଯୋଉ କୁୁରକୁରି ଚକୋଲେଟ୍ ଗୁଡ଼ା ଖାଇଦଉଛି ଏଇ ସିଧି କତର।
ସିଏ ଯୋଉ ମୁଁ ଖାଇ ଦେଇଛି।
ପାଇଁ ଖରାପ ନୁହଁ କି ସିଏ ଯେବେ କୁରୁକୁରି ଖାଉଛି। ତେଢେ ମେଡ଼େ କୁରକୁରି ଟା ସିଏ ଯେବେ ଖାଉଛି ତା ଦେହ ଖରାପ ହଉଛି। କାଲି କୁୁରକୁରି ଧରିଥିଲା ସେ ବୋଧେ ତାକୁ ସବୁ ଯାଙ୍କ ଖାଇ ଦେଇଛି ମୋତେ ଲାଗୁଛି। ଆଉ ଯେତେ ଯାହା ମନା କଲେ କିଛି ଦବନି ଛୁଆଙ୍କୁ। ସେଇଥିରେ ଗୋଟା କଦଳୀ ଦେଇଦବ ମୂଲ୍ୟ ଅଛି କାଇଁ ସେ କୁରୁକୁରି ଗୁରା ଛୁଆଙ୍କୁ ଦଉଚ ମାନୁନାହାନ୍ତି। ସେ ଦଉଚନ୍ତି ହେଠୁ ଖାଇକି ତାଙ୍କ ସ୍ୱାସ୍ଥ୍ୟ ଖରାପ ହଉଛି। ଏମିତି ଆଉ।
ନଅ
କେଇଟା ପୂରଣ କଲେଣି କାର୍ଯ୍ୟ ଦଶଟା ପୂରଣ ହେଇଗଲାଣି?
ଦଶଟା ଚାଟା ଖଣ୍ଡେ ରିଜେକ୍ଟ ହେଇ ଚାରି ପାନ୍ସଟା ଖଣ୍ଡେ।
ନା ନା ଟ୍ୟାକ୍ସ ଉପରେ ଯୋଉ ଦେଖଉଚି ଦଶଟା ଦେଖେଇ ଦଉଚି?
ଏଗାରଟା ଏଇଟା ମିଶିଲେ ଏଗାରଟା ହବ।
ଆଚ୍ଛା, ଆଚ୍ଛା ଆଉ ଭୋଉତୁ ହେଇଗଲେ ଟିକେ ଏ ସ୍କ୍ରିନସଟ୍ କରିକି ଗ୍ରୁପ୍ ରେ ପକେଇଦବ।
ଘରୁକୁ ଗଲେ ଦିଟା ତିନିଟା କରିଦବା ଆଜି।
ହଁ ଆସିଲେ ଆମେ ଏଠି ସାନ ବୋଉ ମୁଁ କଥା ହେଇଯିବୁ। ମୁଁ ମାଇଁଙ୍କ ସାଙ୍ଗରେ ବି କଥା ହେଇଯିବି। ଏମତି ସବୁ କଥା ହେଇଯିବୁ ଆଉ କରିଦବୁ।
ଶିବାକୁ ଲଗେଇଦେବା ରାତିରେ।
ଅ, ରିଙ୍କିର ତ ବୋଧେ ସରିଗଲାଣି ତାର ଆଉ ବୋଧେ ତିନିଟା ଖଣ୍ଡେ କି ଚାଟା ଥିବ।
ଥାଉ ଗୋଟେ ଦିଟା ରଖିଥାଉ କଲ୍ ଯିବ। ଆରେ ଗୋଟାଏ ଦିଟା ରଖିଥାଉ କଲ୍ ଯିବ ତା ପାଖକୁ।
ହଁ, ହଁ, ହଁ ସେଇଆ କଲେ ହବ। ନହେଲେ ସିଏ ଆଉ ଉଠା ହେଇ ମୁଁ ଏଇନା ବଇଛି ମୁଁ ଯଦି ରଖିଥାଆନ୍ତି। ଏଇନା ମୋ ପାଖକୁ ଯିଏ କରିଥିଲେ ମୁଁ ଏଇନା କଥା ହେଇକି ପଇସା ଟା ପାଇଥାନ୍ତି। ଆଜି ଦେ ହଁ ବା ମୁଁ ଆଉ ନୂଆ ଆଉ କଣ ଜାଣିଥିଲି ଏଇ ଆଜି ଦେଖି ଥିଲାଠୁ ଜଣଙ୍କର ଦେଖିଛ ଟି କେତିକିଟା କଲ୍ ରେ ତିନି ହଜାର ପାଇଛି। ସ୍କିନ୍ ସଟ୍ ପଟେ ପକେଇନି। ଆଜି ଗ୍ରୁପ୍ ରେ ତାର କେତେ ଛବିଶ ଟା କି କେଇଟା କେଆଣି ଗୁଟା ହେଇଛି। କିନ୍ତୁ ସେ ତିନି ହଜାର ଉଠେଇ ସାଇଲାଣି।
କିଏ?
ଆଉ ଗୋଟେ କିଏ ପକେଇଛି ଆଜି ଗ୍ରୁପ୍ ରେ କଣ ତା ନାଁ ଦେବସ୍ମିତା ନା ଇସ୍ମିତା କଣଟା ଏମତି? ଏମିତି କଥା।
ହଉ ମୁ ଯାଉଚି ଯିବି ସାର୍ ଙ୍କ ଘରକୁ ଖାଇଆକୁ।
କେଇଟାରେ ଯିବ ଖାଇବାକୁ?
ଆଁ?
ଖାଇବାକୁ କେତେବେଳେ ଯିବ?
ମୁଁ ଯାଉଚି ଯିବି ସାର୍ ଙ୍କ ଘରକୁ ଖାଇବାକୁ।
ଏଇନା ଯିବ?
ହୁଁ। ସେ ହୋଟେଲ୍ ରେ କାହିଁ ଖାଇବୁ ଯିବୁ ରୁମ୍ ରେ ଖାଇଦେଇ ଆସିବୁ।
କିଏ ପଣ୍ଡା ସାରେ? ତାଙ୍କର କଣ ସେଇଠୁ ଅଳ୍ପ ବାଟ ରୁୁ ଯୋଉ କମ୍ପାନୀ କତିରୁ?
ଏ ଦି ତିନି କିଲୋମିଟର ହବ ପାହାଳ।
ପୁରା ତାଙ୍କ ପ୍ରପର୍ ଘର?
ନା ମୋ ରହୁଚନ୍ତି ତାଙ୍କ ଘର ଯାଜପୁର ବରୀ। ଯୋଉ ସାଇ ମନ୍ଦିର ପାଖରେ। ଏଠି ଘର ଭଡ଼ା ନେଇ ଭଡ଼ା ନେଇ ରହୁଛନ୍ତି ଆଉ।
ମାନେ ଆମ ଏଇଠୁ ।
ନା ମ ଏତେ ଆମ ଘର ।
ଆଉ ଆଚ୍ଛା, ଆପଣ ତ ତାଙ୍କ ଘରି ଘରକୁ ଯାଇକି । ଖାଲି ହାତରେ ଯାଉଛନ୍ତି ନା କଣ ନେଇକି ଯାଉଛନ୍ତି?
ନେଇକି ଯିବି ନା।
ଆଉ, କେମିତି ଖାଲି ହାତରେ କାହା ଘରକୁ ଯାଇକି ଭୋଜନ କରିକି ଆସିବା କଥା ନୁହଁ। ଏଟା ଉଚିତ୍ କଥା ନୁହେଁ। ହେଲା।
ଆଉ
ଖାଦ୍ୟ ଖାଇବାକୁ ଡା ।
ହଉ ରଖ। କଲ୍ ସମାପ୍ତ କର।
ସମାପ୍ତ ଆଉଥରେ କରିବ।